ସ୍କାର ଜୟ ଜଗନ୍ନାଥ।
ଜୟ ସତାରାମ।
ଆପଣ କଣ ଆଜି ଜୟ ସୀତାରାମ କହିଲେଣି?
ଆଜ୍ଞା ଆମ ତେତିଶ କୋଟି ଦେବତା ଅଛନ୍ତି ତ ସମସ୍ତ
ଆଜ୍ଞା ଆଜ୍ଞା ଆପଣ ତ ବହୁତ ଜ୍ଞାନୀ। ଆଉ ଆପଣଙ୍କୁ ଆଉ କଁହି କହି ପାରିବି।
ଆଜ୍ଞା।
କଣ କରୁଥିଲେ ଆପଣ?
ବର୍ତ୍ତମାନ ରାତ୍ର ଭୋଜନ ସାରିକି ଛାତ ଉପରେ ଟିକେ ରାତ୍ର ଚାଲ ଖଉଛି ଯାହା ଫଳରେ କି ଆମର ହଜମ ପ୍ରକ୍ରିୟା ଉପରେ ଟିକେ ବିରାମ ମିଳିବ।
ଆଜ୍ଞା ଆଜ୍ଞା ଆପଣ ଆପଣ ତ ପୁରା ଆପଣ ମାନେ ଜିମ୍ ଫିମ୍ ଯାଉଛନ୍ତି ଆଉ ନା ସେଥିପାଇଁ।
ଆଜ୍ଞା ତାକୁ କସରତ କହନ୍ତି ଆମ ଆଖଡା ବି କହିପାରିବେ ଆପଣ।
ଆଖଡା ଆଖଡା ରେ ଆପଣଙ୍କ କଣ ଯୁଦ୍ଧ କରୁଛନ୍ତି?
ନା ନା ଆଖଡ଼ାରେ ପାଇକ ମାନେ ନିଜ ଶାରୀରିକ ଶାରୀରିକ ପ ପରିଶ୍ରମ କରନ୍ତି ତ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଆଉ କଣ କରୁଥିଲେ ସେଇ ଛାତ ଉପରେ ବୁଲୁଛନ୍ତି।
ଆଜ୍ଞା ଡାତର ଖାଇସାରିଲା ପରେ କିଛି ସମୟ ଛାତ ପରେ ଚାଲିବାକୁ ପସନ୍ଦ କରେ। ତାପରେ ନିଜ ଦାନ୍ତକୁ ମଞ୍ଜନ କରେ ଏବଂ ଶୋଇବା ଶୋଇବାକୁ ପସନ୍ଦ କରେ। ଆପଣ କଣ କରୁଛନ୍ତି? ହ୍ୟାଲୋ ଆଜ୍ଞା କୁହନ୍ତୁ ଆପଣ କଣ କରୁଛନ୍ତି?
ଏବେ ଶୁଭୁ ନଥିଲା ନା। କଣ ଏବେ ଶୁଭୁନଥିଲା କଣ ଏବେ ଶୁଭିଲା।
ଆଜ୍ଞା କିଛି ଆଦାନ ପ୍ରଦାନରେ ଅସୁବିଧା ତ୍ରୁଟି ରହିଥାଇପାରେ ଆମ ଯେହେତୁ ଆଧୁନିକ ଯୁଗ।
ଆଜ୍ଞା ଆଜ୍ଞା ପୁଣି ଆପଣଙ୍କ ସ୍ୱର ମତେ ଗିଟାର ର ସ୍ୱର ଭଳିଆ କଣ ପାଇଁ ସଭୁଛି।
ଆଜ୍ଞା ଏହା ମଧ୍ୟ ଏକ ଆଧୁନିକର ତ୍ରୁଟି ହୋଇଥାଇପାରେ କାହିଁକି ନା ଯେହେତୁ ବାସ ବର୍ଷା ହଉଛି ଆମ ଆମର ଏପଟେ
ଆଜ୍ଞା ଆଜ୍ଞା। ତ ଆପଣ ନଡିଆ ଗଛ ଚଢି ପାରିବେ?
ନା ଚଢ଼ି ପାରିବି ନାହିଁ।
କାହିଁକି ଆପଣ ଚଢି ପାରିବେନି ଆପଣ ପୁରା କସରତ କରୁଛନ୍ତି ଆଖଡା ଯାଉଛନ୍ତି ତ ଆଉ ନଡିଆରେ ଗଛ ଗୋ ଛ ଚଢି ପାରିବେନି।
ଯଦି ଆପଣ ଭାରତୀୟ ସେନାରେ ଅଛନ୍ତି ତା ମାନେ କଣ ଆପଣ ଆକାଶ ବାହିନୀରେ ପ୍ରଯୁଦ୍ଧ କରିପାରିବେ? ସେନାର ବି ଆମର କିଛିଟା ବିଭାଗ କରାଯାଇଛି ନା ନାଇଁ ସ୍ଥଳ ସେନା ଜଳ ସେବା ଏବଂ ଆକାଶ ସେନା। ତ ଆପଣ ସେନା ହୋଇଥାଇ ପାରନ୍ତି କିନ୍ତୁ ଗୋଟେ ପର୍ଟିକୁଲାର ବିଭାଗର ଆପଣ ଅଛନ୍ତି ନା।
ଆଜ୍ଞା ଆଜ୍ଞା କିନ୍ତୁ ଆମ ଗାଁ ରେ ତ ସମସ୍ତେ ଚଢ଼ି ଯାଆନ୍ତି ଗଛରେ।
ଆଜ୍ଞା କି ଆଜ୍ଞା ତାମାନେ ଆପଣ କହୁଛନ୍ତି କି ଆପଣ ଗୋଟେ କଦଳୀ ଗଛ ପୋତିବେ ଆଉ ତା ଭିତରୁ ପଣସ ଫଳ ବାହାରିବ କଦଳୀ ଗଛ ବାହାରିବ ଆମ୍ବ ଫଳ ବାହାରିବ। ତାମାନେ ଆପଣ ନିଟ୍ ପାଇଁ ଚି ଆପଣ ଯଦି କୌଣସି ଏକ ଆପଣ ଯଦି ଏକ ବିଦ୍ୟାର୍ଥୀ ଅଛନ୍ତି, ତାମାନେ ମାନେ ନୁହଁ କି ଆପଣ ଯେ କୌଣସି କମ୍ପିଟେଟିଭ ଏକ୍ଜାମକୁ ଦେଇପାରିବେ। ଆପ ଆପଣ ଗୋଟେ ପର୍ଟିକୁଲାର କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପ୍ରେୟାର କରନ୍ତି ତ ଶାରୀରିକ କସରତ ଏକ ଅନ୍ୟ ଜିନିଷ।
ଆମେ ଯେତୁ ସାଇନ୍ସ ପଢ଼ିଚେ ଆମେ ଯେହେତୁ ସାଇନ୍ସ ପଢିଚେ ତେଣୁ ସବୁ ଯାକ କମ୍ପିଟେଟିଭ
ଆଜ୍ଞା ଆଜ୍ଞା ଆପଣଙ୍କୁ ସେଇଥିପ ତ ଆପଣ ଯଦି ଆର୍ଟ ପ ପଢିବେ ତାହେଲେ ଆପଣ ସବୁ ଏକ୍ଜାମ ପାଇଁ । ଉପଯୁକ୍ତ ଆପଣଙ୍କର ଯୋଗ୍ୟତା ନଥିବ। ଆଜ୍ଞା ଆଜ୍ଞା ଜିନିଷ ହଉଛି ସେ ତେଣୁକରି ଜିମ୍ ଯାଇକି ଯୋଉ କସରତ ସେଇଟା ଆର୍ଟ ଟାଇପ ର ଭାବି ନିଅନ୍ତୁ। ତା ସହିତ ଯଦି ଆପଣ ମାର୍ଶାଲ ଆର୍ଟ ଆଡ କରିପାରିବେ ତା ସହିତ ଅନ୍ୟାନ୍ୟ ଅଛି ଦୁଇ ତିନୋଟି ଜିନିଷ ତାପରେ ଆପଣ
ଆପଣ ତାହେଲେ ମାର୍ଶଲ ଆର୍ଟ ଶିଖୁଛନ୍ତି କି କୁମ୍ପୁ।
ଏସବୁ ଜିନିଷ ପାଇଁ ସମୟ ତ ବହୁତ କମ୍ ଆଉ ଘରେ ମଧ୍ୟ ଏସବୁ ଜିନିଷ ପାଇଁ ଆମକୁ ଟିକେ ହ ତାଗିଦ କରନ୍ତି।ତେଣୁକରି ଆମେ ଏଠାରୁ ଆଜ୍ଞା।
ନହେଲେ ଆପଣ କାହାକୁ ଆପଣ କାହାକୁ ନହେଲେ ମାରିକି ପକେଇ ଦେଇଥିବେ କୋଉଠି।
ଆଜ୍ଞା ସେଭଳିଆ ନୁହଁ ମମଣିଷର ସହାନୁଭୂତି ଥିବା ଆବଶ୍ୟକ।କିନ୍ତୁ ଯଉଁ ଜାଗାରେ ଆବଶ୍ୟକ ସୁରକ୍ଷା ଦବା ଆଉ ନିଜ ସୁରକ୍ଷା ପାଇଁ ସେଇଗୁଡିକ ଶିଖିବା ମୋ ମତରେ ସବୁଠାରୁ ଭଲ ଜିନିଷ। ଆଉ ତାକୁ ତାର ବିକାଶ ହବା ନିହାତି ଆବଶ୍ୟକ। ଆମ ଓଡ଼ିଶାରେ
ଆଜ୍ଞା ଆଜ୍ଞା ଆପଣ ସବୁ କଥାରେ ଓଡିଶାକୁ ନେଇ ପଳେଇ ଆସିଛନ୍ତି।ଖାଲି ଓ ଓଡ଼ିଶା, ଆଜ୍ଞା ଖାଲି କଣ ପୁରା ଓଡିଶା ଜନ୍ମ ହେଇ ଆପଣ କୋଉଠି ଜନ୍ମ ହେଇଥିଲେ ଆକ୍ଚୁଆଲି କୋଉଠି ଜନ୍ମ ହେଇଥିଲେ?
ଆଜ୍ଞା ମୁଁ ଆମ ଭୁବନେଶ୍ଵରରେ ଜନ୍ମଗ୍ରହଣ କରିଚି। ତ ଗୃହସ୍ଥ ଗୃହସ୍ ତ ଡାକ୍ତରଖାନା ବି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଭୁବନେଶ୍ଵରୀଆ ଛୁଆ।
ଆଜ୍ଞା।
ଆଜ୍ଞା ମୁଁ ବି ଭୁବନେଶ୍ଵରିଆ ଛୁଆ। ଆଜ୍ଞା ମୋ ଜନ୍ମସ୍ଥାନ ମଧ୍ୟ ଭୁବନେଶ୍ଵର ଅଟେ।
ଆଜ୍ଞା ଆଜ୍ଞା ବଢିଆ ବଢ଼ିଆ ଆପଣ ବି ତାହେଲେ ମ୍ୟୁନିସିପାଲିଟି ଅଣ୍ଡର ରେ ଯାଉଛନ୍ତି।
ଆଜ୍ଞା ଆପଣ ବି।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
ଆପଣ କେବେ ଜନ୍ମ ଗ୍ରହଣ କରିଥିଲେ? ଆପଣଙ୍କ କଥା ମତେ ପୁଣି ଶୁଭା ଗଲାନି। ହୋ ହୋ ସେଇଆ ମୁଁ କହୁଛି ଆଉ ଶୁଣା ଯାଉ ନାହିଁ। ଆପଣ କେବେ ଜନ୍ମ ଗ୍ରହଣ କରିଥିଲେ ଆପଣ ଚୁପ ହେଇଗଲେ।
ଆଜ୍ଞା ଭାବୁ କହିବା ଉଚିତ କି ଅନୁଚିତ କହିବା ଉଚିତ କିନ୍ତୁ ଟିକେ ଏ ଲଜ୍ଜାବୋଧ କରୁଛି କାହିଁକି ନା ଆପଣଙ୍କୁ ମୁଁ ବୟସରେ ଛୋଟ ହେଇଥାଇପାରେ। ମେ ବି ଛୋଟ ହେବି ଦୁଇ ହଜାର ଆଠ ଫେବୃଆାରୀ ନଅ ତାରିଖ।
ଆଜ୍ଞା ଆଜ୍ଞା ଆପଣ ଗୋଟେ ବର୍ଷା କମେଇ ଦେଇଛନ୍ତି କି?
କାହିଁକି?
କାହିଁକି ନା ଆମ ଶ୍ରେଣୀରେ ଯେତେକ ଛାତ୍ରଛାତ୍ରୀ ପ୍ରାୟତଃ ସେମାନେ ଦୁଇ ହଜାର ସାତ ରେ ଜନ୍ମ ହେଇ ଥାନ୍ତି କିନ୍ତୁ ଯେହେତୁ ଆପଣଙ୍କ ଫେବୃଆରୀ ପଡିଛି ତ ମୋର ବି କିଛିଟା ସାଙ୍ଗ ମହିଳା ମିତ୍ର ଆଉ ପୁରୁଷ ମିତ୍ର ମାନ ଙ୍କର ଫେବୃବାରୀ ମାସରେ ହିଁ ପକା ହେଇଛି ବିକଜ କାରଣ ଏହାର କାରଣ ହେଉଛି କି ସେମାନଙ୍କର ଆଡମି ସନ ଶୀଘ୍ର ହେଇଯିବ ସେଥିପାଇଁ।
ନା ଆମର ସେମିତି କିଛି ନଥାନ୍ତି ମୁଁ ଛୋଟ ମୁଁ ଯେତେବେଳେ ମୋର ବାଲ୍ୟ ଅବ ସ୍ଥା ଥିଲା ମୁଁ ବହୁତ ଅତି ଦୁଷ୍ଟ ଥିଲି ତେଣୁକରି ଆମ ଗୃହରେ ମୋତେ ରକ୍ଷଣ ବକ୍ଷଣ ପାଇଁ ତାଙ୍କୁ ବହୁତ ଅସୁବି ର ସନ ସମ୍ମୁଖୀନ ହବାକୁ ପଡିଲା ତେଣୁକଣରି ସେ ମତେ ଏକ ବିଦ୍ୟାଳୟରେ ନାମ ଲେଖାଇ ଦେଇଥିଲେ ନାମ ଲେଖାଇ ଦେଇଥିଲେ। ମୁଁ କୌଣସି ଏକ। ବସ୍ତୁ ନୁହେଁ କି ମତେ ଦାଖଲ କରାଇବେ ମୁଁ କୌଣସି ଏକ ଚୋରି କି କିଛି ଭୁଲ ଭାଲ କାମ କରିନି ଯେ ମତେ ଦା କଲ କରିବାକୁ ଯିବେ ତ ଏଇଟା ଟିକେ ଅସୁବିଧା ଆମ ଭିତରେ କୁ ଠୁ ବାର୍ତାଳାପ ଉପରେ ଆଣିପାରିବ ଆଜ୍ଞା ଆଜ୍ଞା ଚୋର ଆଉ ଉଁ ଚୋ ଓ ଆଉ ଯିଏ ମଣିଷ ମାରନ୍ତି ତାଙ୍କ ଭିତରେ ଫରକ ଥାଏ ମୁଁ ଚୋର ଥିଲି।
ଆଉ ହଁ ଆପଣ ଚୋର ଥିଲେ। କଣ କଣ ଚୋରି କରିଥିଲେ?
ଝିଅ ପିଲାଙ୍କ ମନ ଚୋରି କରୁଥିଲି ।
ଏ ସେଇଥିପାଇଁ ଆପଣଙ୍କ ଘର ଲୋକ ଆପଣଙ୍କୁ ସମ୍ଭାଳି ପାରିଲେନି କହିଲେ ଯା ତୁ ସ୍କୁଲ ଯା।
ଆଜ୍ଞା ଆଜ୍ଞା ବିଦ୍ୟାଳୟ ।
ଆଜ୍ଞା ଆଜ୍ଞା ସେଇ ବିଦ୍ୟାଳୟ ସେଇ ସେଇ ।
ହେଇଯାଉ।
ଆପଣ ସ ବିଦ୍ୟାଳୟ ଯାଇକି ବି ସେଇୟା କରୁଥିଲେ ବୋଧେ?
ଆଜ୍ଞା ବିଦ୍ୟାଳୟରେ ମୁଁ ତିନି ଚାରିଟି ଖଣ୍ଡେ ମୋର ମହିଳା ମିତ୍ର ବନେଇଥିଲି କିନ୍ତୁ। ତାଙ୍କ ସହିତ କିଛି ଲମ୍ବା ସମୟ ଯାଏଁ ଆମର ରଖି ପାରିନଥିଲି ସମ୍ପର୍କ ନା ସେ ସମୟରେ କିଛି ହବା ନହବାର ଏତେ ବିଦ୍ୟା ନଥିଲା ଯାହାକି ମୁଁ ଯୁକ୍ତ ଦୁଇ ବେଳେ ଯାହାବି ଜାଣିବାକୁ ପାରିଥିଲି । ସେ ପର୍ଯ୍ୟନ୍ତ ତ ମୁଁ ସବୁ ଏସବୁ ଜିନିଷର ଅବଗତ ନଥିଲି କିନ୍ତୁ ମୁଁ କୌଣସି ସ ମ୍ପର୍କକୁ ବହୁତ ଦିନ ଯାଏଁ। ରଖିପାରିଲି ନାହିଁ କାର ଅ ବୁ ଏହାର ଅନେକ କାରଣ ହୋଇଥାଇପାରେ। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ମୁଁ ଆଜି ଯାଏଁ ପାଇନାହିଁ । ସବୁବେଳେ ଫସି ଆସିଛି ତେଣୁ କରି ଏଇ ଜିନିଷ ଉପରେ ବହୁତ କମ ବିଶ୍ଵାସ କରୁଛି ।
ଆଜ୍ଞା ଆଜ୍ଞା ଆପଣ ଯାହା କହୁଥିବେ ସାମ୍ନା ବାଲା ବି ସେୟା ହିଁ କହୁଥିବ ମୁଁ ବି ଫସି ଯାଇଛି ବୋଲି ।
ଆଜ୍ଞା ହେଇଥାଇପାରେ କିନ୍ତୁ।
ଆପଣ କେମତି କହିପାରିବେ ଯେ ଆପଣ ଫସିଛନ୍ତି ବୋଲି? ଦି ଜଣ ଯାକ ଫସି ପାରନ୍ତି ।
ନା ମୁଁ ଯେଉଁ ଯେଉଁ ମୁଁ ଯେଉଁ ମୁଁ ଯେଉଁ ଯେଉଁ ପରିସ୍ଥିତି ଦେଇକି ଆସିଛି। ମୁଁ ଯଦି ଆପଣଙ୍କୁ କୁହେ । କି ଅନ୍ୟ ଜଣଙ୍କୁ କୁହେ ସିଏ ଯେତେ ଜଣ ବି ଶୁଣିଛନ୍ତି ତ ସେ ବି ଏହା ହିଁ ନିଷ୍ପତ୍ତି ମାନେ ତାଙ୍କର ର ମତାମତ ଏହା ଦେଇଛନ୍ତି କି ଆପଣଙ୍କୁ ଫସେଇ ଦିଆ ଫସେଇ ଦିଆଯାଇ ନାହିଁ ଆପଣଙ୍କୁ ବ୍ୟବହାର କରି ଦିଆଯାଇଛି ।
ଆଜ୍ଞା ଆଜ୍ଞା ଆପଣ ତାହେଲେ ଏବେ କହୁଥିଲେ ଆପଣ ବେ ବସ୍ତି ନୁହେଁ ଏବେ କହୁଥିଲେ ଆପଣ ବେଶୀ ନୁହେଁ କିନ୍ତୁ ଆପ
ଶୁଣନ ଶୁଣନ୍ତୁ ବ୍ୟ-ବ୍ୟବହାର ମାନେ ନୁହଁ କି କିଛି ହେ ଭୁଲ ଭାଲ ମାନେ ବ୍ୟବହାର ମାନେ। ଆମେ କହିପାରିବା କି ନମ ଦେ ଆ ଯଦି କେହି ନଥାନ୍ତି ତାଙ୍କ ପାଖରେ ଏମ୍ ଉଁ ନା ମାନସିକ ଏବଂ ଆଜ୍ଞା ବୁଝିପାରୁଛନ୍ତି ତ ମାନସିକ ସହାନୁଭୂତି ଦବା ପାଇଁ ତ ସେମାନେ ଆମ ସହିତ ବାର୍ତ୍ତାଳାପ କରି ତାଙ୍କ ମନକୁ ହାଲକା କରିଥାନ୍ତି।
ତାପରେ ଆଉ କିଏ ମିଳିଗଲା ପରେ ଆପଣଙ୍କୁ ଛାଡି ଦିଅନ୍ତି।
କୁ ଜେତେ ସେମାନେ ଯେତେବେ ନା ଅ ଅତି ଅ-ଅନେକ ଜାଗାରେ ମୁଁ ଟିକେ ସବୁ ଆ ପଣ ଯୋଉ କହିଲେ କିଛି ହେଇପାରିଲାନି ବୋଲି । ସେ କ୍ଷେତ୍ରରେ ବହୁତ ପଛୁଆ ଥିଲି ବୋଲି ମଧ୍ୟ କିଛି ଜଣ ମତେ ଛାଡିକି ଯାଇଛନ୍ତି ।
ଆଜ୍ଞା ଆଜ୍ଞା ।
ଆଜ୍ଞା ।
ଓହୋ ଆପଣ ପଛୁଆ ଥିଲି ସେମାନେ ସବୁ ଆଗୁଆ ଥିଲି?
ଆଜ୍ଞା ଆଜ୍ଞା ଏପଣ ଠିକ ଧରଛନ୍ତି ।
ଆଜ୍ଞା ଆପଣ ଟିକେ ଜେନେରେସନ ହିସାବରେ ଚାଲିବେ ନା ଆଉ ।
ଆଜ୍ଞା କଣ କରିବା ତେଣୁ କରି ମୁଁ ଏଇ ଜେନେରେସନ ମାନଙ୍କ ଏଇ ଆମର ପିଢ଼ି ଠାରୁ ଟିକେ ପଛୁଆ ଅଛି ଆଉ ତା ପ୍ରତି ମଧ୍ୟ ମୁଁ ବହୁତ ସମୟରେ ନିଜକୁ ଗର୍ବ ଅନୁଭବ କରେ ।
ଗର୍ବ ଅନୁଭବ କରୁଛନ୍ତି ଏଇ ସବୁ ଜିନିଷ ୟୁଜ ହେଇ ମାନେ ବ୍ୟବହାର ହେଇସାରିଲା ପରେ ଆପଣ ଗର୍ବ ଅନୁଭବ କରୁଛନ୍ତି
ସମସ୍ତ କିଛି ବ୍ୟବହାର ହେଇନାହିଁ ଯୋଉ ଜିନିଷ ଟା ବ୍ୟବହାର ହବା କଥା ତେଣୁ କରିରି ହଁ ବହୁତ
ଏବେ ଏବେ ଆପଣ କହୁଥିଲେ ମୁଁ ବ୍ୟବହାର କଲି ମୁଁ ବ୍ୟବହାର ହେଇଗଲି କିନ୍ତୁ ଏବେ କ ଯୋଉଟା ଆମର ତ ସେଇଟା ବବାର ହେଇନି ଆପଣ କହିବାକୁ କଣ ଯାଉଛନ୍ତି
ଶୁଣନ୍ତୁ
ଆଜ୍ଞା କୁହନ୍ତୁ
ଆମେ ଯାଇକି କୌଣସି ଏକ କୋର୍ଟରେ ମ୍ୟାରେଜ କରିବା ଆଉ ରିଚୁଆଲି ଆମର ଯେମିତି ଅଛି ଆମର ପ୍ରଥା ସେଇ ହିସାବରେ ବାହା ବିବାହ ହବାର ଦୁଇଟା ତଫାତ୍ ଅଛି ପ ତ ମତେ ସେ କୋର୍ଟ ମ୍ୟାରେଜ କରିଦେଇଥିଲେ ଆଜ୍ଞା ଆଞା ଆଞ କିନ୍ତୁ ମୋ ବୈବାହିକ କଳିଆ ମୋ ସହିତ ସମ୍ପର୍କ ରଖିିନଥିଲେ ତ ମୁ ସେଇ କଥା କହିବାକୁ ଚାହୁଁଛି
ଆଜ୍ଞା ଆଜ୍ଞା ଆରେ ମ୍ୟାରେଜ ତ ମ୍ୟାରେଜ କିନ୍ତୁ ପୁଣି କୋଟ ମ୍ୟଜ ଆଉ ନର୍ମାଲ କ ଗଲୋ ହ କ ସେଇଟା ହଉଛି ରେଜିଷ୍ଟୋର ହେଇକି ରହେ ଯେ ଆପଣ କଲେ ଯଦି ରେଜିଷ୍ଟର ହି କରିନଥିବେ ତାହେଲେ ଡିଭୋର୍ସ କେମିତି ହବ ବୁଝିପାରୁ ଯଛନ୍ତି ତା ଆପଣ ତ କିଛି ଅଲଗା ହିଁ ବାହାର କରିଦେଲେ ମିନି
ପ୍ରଥମ କଥା ହେଉଛି କି ସେ ମୋତେ ବିବାହ କରିବା ପାଇଁ କହିଲେ ତ ମୁଁ କୋର୍ଟ ମଜିଷ୍ଟ୍ରି କୁ ଆମ ଅନୁକୂଳ ପରିସ୍ଥିତି ଭାବିଲି ତାପରେ ଆମେ କୋର୍ଟ ମ୍ୟାରେଜ କଲୁ କିନ୍ତୁ ଦୁଇ ତିନି ଦିନ ଭିତରେ ତାଙ୍କ ମନ ପରିବର୍ତ୍ତନ ଯେହେତୁ ସି ମତେ ଛାଡ଼ ପତ୍ର ଦବା ପାଇଁ ଦାଖଲ ଗଲେ ତେଣୁକରି ସେ ଛା ଆଜ୍ଞା ମଣିଷ ତ ପରିବର୍ତ୍ତନଶୀଳ ଆଉ ସେ ବୟସ ଟା ହଉଛି ମାତ୍ର ବାର ର ତେର ବର୍ଷ ତ ଯଦି ଗୋଟେ ନୂଆ ଗାଡିଟା ବି ମୁଁ ଦେଖିଦିଏ ମୁଁ କହିବି ସେ ଝିଅଟି ମତେ ଆବଶ୍ୟକ ନାହିଁ ତ ଏମିତି ହେଇକି ଅନେକ ସମୟରେ ପେନସିଲ ଝଗଡା ପାଇଁ ମଧ୍ୟ କିଛି ଅସୁବିଧା ହୋଇଛି ଯାହା ଫଳରେ କିି ସେ ସମୟରେ ଆମେ
ହ ହ
ଆଜି ଗୋଟେ ଭଲ ମଣିଷ ହିସାବରେ ଚାଳୁଅଛି ଆଜ୍ଞା
ଆଜ୍ଞା ଆଜ୍ଞା ଏବେ ମୋର ଟିକେ ସମୟ ହେଇଯାଇଛି ମୁଁ ରଖୁଛି
ଆଜ୍ଞା ଧନ୍ୟବାଦ ମୋର ମଧ୍ୟ ସମୟ ହେଇଯାଇଛି ଧନ୍ୟବାଦ